ହ୍ୟାଲୋ ସାର୍ ଆପଣଙ୍କୁ ମୋ ଭୟସ ଶୁଭୁଛି କି?
ଆଜ୍ଞା, ଆଜ୍ଞା, ମ୍ୟାଡାମ ଶୁଣା ଯାଉଛି।
ଆଜ୍ଞା ସାର୍ କଣ କରୁଛନ୍ତି ଆପଣ?
ମ୍ୟାଡାମ ମୁଁ ଏବେ ତ ଅଫିସରେ ଅଛି। ଆଉ ଆପଣ କଣ କରୁଛନ୍ତି?
ମୁଁ ସାର୍ ରଜ ତ, ମୁଁ ଜଣଙ୍କ ହାତରେ ମେହେନ୍ଦି ପକଉଚି ଆଉ।
ଆଚ୍ଛା, ଆଚ୍ଛା। ଆଚ୍ଛା ରଜ ସେଲି ମାନେ ରଜ ଆପଣଙ୍କ ଯୋଉ ଓଡିଆ ମାନଙ୍କର ରଜ ହଉଛି ବଡ ପର୍ବ। ଯୋଉଟାକୁ ଆପଣ ପାଳୁଛନ୍ତି ତ ଆଜି।
ଆଜ୍ଞା ସାର୍ ଆଜି ସଜବାଜ। କାଲି ପହିଲି ରଜ, ଆଜ୍ଞା।
ପହରଦିନ ଭୁଇଁ ନଅଣ ନା?
ସେ ପହରଦିନ ନହ ପହରଦିନ ତ ରଜ ତ ଆମର ମେନଲି ଚାରି ତିନି ଦିନ। ପାଳନ ହୁଏ ହଁ। ଚାରି ଦିନ ଟା ଯୋଉଟା ମାନେ ସମାନେ ବୁଧବାର ସେଇଟା ହେଲା ଭୂମି ଦହନ। ବସୁମତୀ ସ୍ଥାନ, ଭୂମି ଦହନ।
ଆଜ୍ଞା, ଆଜ୍ଞା, ଠିକ ଅଛି। ଆଉ ଆଜି କଣ ଖିଆ ପିଆ କଣ ହେଇଛି, ଆପଣଙ୍କ ନାଁ ଟା ଜାଣିପାରିଲିନି?
ସାର୍ ମୋ ନାଁ ଅନାମିକା।
ନା, ନା, ଆଚ୍ଛା, ଆଚ୍ଛା ଏଇଠି ଆଛା ବୁଝିଗଲି ବୁଝିଗଲି, ମ୍ୟାମ୍ ଆଜ୍ଞା, ଆଜ୍ଞା। ମୋ ନାଁ ମୁଁ କହିଦଉଛି ମୋ ନାଁ ହଉଛି। ଚିରଞ୍ଜିବ୍ ଦାସ।
ଆଜ୍ଞା।
ଟି କୋଉଠୁ କହୁଛନ୍ତି ଆପଣ। ଏଇଟା ତ କହି ହବ ନା?
ନା ସାର୍।
ଆଚ୍ଛା, ଆଚ୍ଛା, କହିିହବନି ଆଛା।
ନା ସାର୍ ଆପଣ ସେଇଟା କିଛି କୁହନ୍ତୁନି, ବଟ୍ ଆପଣ କଥା ହୁଅନ୍ତୁ ନର୍ମାଲି କଣ ଖାଇଛନ୍ତି, କଣ ପିଇଛନ୍ତି।
ଆଜ୍ଞା କଣ ଖାଇଛନ୍ତି।
ସାର୍ ମୁଁ ଆଜି ଖାଇଛି ମାଣ୍ଡିଆ ଯାଉ।
ଆଁ
ମାଣ୍ଡିଆଜାଉ।
ପିଠା ପଣା ଖାଇବା ପିଠା ପଣା ଆଜି ହେଇନି କି ଘରେ।
ସାର୍ ଏବେ କାଲିଠୁ ଖିଆ ହବ ଆମର ଆଉ।
ଆଚ୍ଛା ଆଜି ସକାଳର ଆପଣଙ୍କର। ମାନେ ସକାଳୁ ଉଠିକି ଆପଣ କେତେବେଳେ ଉଠିଲେ କଣ କଲେ? ଆପଣଙ୍କର ପ୍ରତିଦିନର କାର୍ଯ୍ୟ କାର୍ଯ୍ୟ ଟିକେ। ମାନେ ବିସ୍ତାର ରୂପେ ଆପଣ କୁହନ୍ତୁ କଣ ହେଇଛି?
ମୋର ପ୍ରତିଦିନର କାର୍ଯ୍ୟ ମୋର ସବୁବେଳେ କମ୍ପ୍ୟୁଟର।
ଆଜିର କାର୍ଯ୍ୟ।
ଆଜିର କାର୍ଯ୍ୟ ମୁଁ ସକାଳ ସାତଟାରେ ଉଠିଲି।
ଆଜ୍ଞା।
ସାତଟା ରୁ ଉଠିକି ଫ୍ରେସ ଫ୍ରେସ ହେଇକି ଆସିଲି ସୂର୍ଯ୍ୟଙ୍କୁ ପାଣି ଦେଲି ତୁଳସୀ ଗଛରେ ପାଣି ଦେଲି। ତାପରେ। ତାପରେ ଇପି କଲି ଇପି ଖାଇଲି। ତାପରେ ବସିକି। ଇପି ଇପି ମ୍ୟାଗି ଇପି।
ଆଛା ଆଛା ଆଛା ଆଛା ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା ତାପରେ।
ଇପି କରିକି ଇପି ଖାଇଲି ତାପରେ ବସିକି ପାଠ୍ ପାଠ ପଢ଼ୁଥିଲି ଏମିତି ପୁତୁରା ସହ କଥା ହେଲି ଭାଇ ସହ କଥା ହେଲିି ଆପଣଙ୍କ ସହ କଥା ହେଇଥିଲି।
ଆଛା ଆଛା କଣ ଆଜି କୋଉ। କୋଉ ଆଜି କୋଉ ମାନେ କୋଉ ବିଷୟ ଉପରେ ଆଜି ପଢୁଥିଲେ।
ସାର୍ ପଢ଼ୁଥିଲି ସାର୍ ମୋର ମ୍ୟାଥମେଟିକସ୍ ଅନର୍ସ ନା ତ ମୁଁ।
ଆଛା ଗଣିତ।
ଆଜ୍ଞା ଗଣିତ ବେଲି କୋଶଚିନ ପଚାରିବେନି।
ହୁଁ ହୁଁ। ନା ଠିକ ଅଛି ମନ ନା ନା ପଚାରିବିନି କାରଣ ପାଠ ବିଷୟରେ ମୁଁ ପଚ ପଚାରା ପଚରେ ମୁଁ କାହିଁ ପଚାରିବି କଁ ପାଇଁ।
ଆଜ୍ଞା ସାର୍।
ଆଜ୍ଞା।
ସାର୍ ଆପଣଙ୍କର କଣ ଆପଣ ଡେଲି କଣ କରନ୍ତି ଆପଣ ଆପଣଙ୍କ ବିଷୟ ଟିକେ କହିପାରିବେ।
ମୁଁ ବି ଆଜି ସକାଳ ସାଢେ ଛଅଟାରେ ଉଠିଲି। ସାଢେ ଛଅଟାରେ ଉଠି ସାରିଲା ପରେ ମାନେ କଁ‌ କଲି। ସାଢେ ଚାରଟା ଉଠିଲା ପରେ ମୋର। ଅଫିସ୍ କାମ ଆଗ ମୁ ଫାଷ୍ଟ ଅଫ୍ ଅଲ୍ ଦେଖେ ମାନେ ପ୍ରଥମେ ତ ଅଫିସ୍ ର କାର୍ଯ୍ୟଟା ଦେଖେ। ପିଲାଙ୍କୁ କହିଦିଏ ଆମର ଆଜି। କାରଣ ମୁଁ ଫ୍ଲିପ୍କାର୍ଟ ର ଗୋଟେ ଅନ୍ ଲାଇନ୍ ଯୋଉ ଆପଣ ଅଛି ସେଇଥିରେ ମୁଁ କଯ୍ୟରତ ତ ମୁଁ ସବୁ ମୋ ପରେ ତିରିଶ ପଇଁତିରିଶ ପିଲା କାମ କରୁଛନ୍ତି ତ ତାକୁ ପ୍ରଥମେ ମୁଁ ମାନେ। ଦିଏ କେମତି କଣ କାର୍ଯ୍ୟ କରିବା ପାଇଁ କହିଦିଏ। କହିଦେଲା ପରେ ମୁଁ ମୋର ସାଢେ ଆଠଟା ସମୟରେ ମୁଁ ମୋର ସ୍ନାନ ନେଲା ପରେ। ମୁଁ କଣ କଲି ଠା କୁରଙ୍କୁ ପୂଜା ସମ୍ପନ୍ନ କଲି। କଲା ପରେ ଆଜି ଶନିବାର ଥିଲା ତ। ଆ ତ ମୋର କଣ। ସେ ଯୋଉ ପଖାଳ ଆଳୁ ଆଉ ପୋଟଳ ଭଜା। କାକୁଡି ସାଲାଟ୍। ଆଉ ଦହି ଏତିି ଟିକେ ଖାଇକି ଘରୁ ବାହାରିଲି ଭିଜି। ମାନେ ବାହାରକୁ ବାହାରଲି। ଅ ମାନେ ଅଫିସ୍ ର କୌଣସି କାମ କର୍ଯ୍ୟାତ୍ କରିବା ପାଇଁ ବାହାରକୁ ବାହାରଲି। ବାହାରୁ ଗଲା ଭିତେରେ ମୁଁ ଜଣେ ବନ୍ଧୁଙ୍କ ସହିତ। ଆଁ ଏକ ଘଣ୍ଟା କାଳ କ ଥା ହେଲି କଥା ହେଲା ପରେ। ଆମର କୌଣସି ବିଷୟ ଉପରେ ଆଲୋଚନା ହେଲା ଆଲୋଚନା ହେଲା ପରେ। ମୁଁ ତା ସେ ବିଷୟ ଉପରେ କିଛି ଜ୍ଞାନ ଆହରଣ କଲି। କଲା ପରେ ତାଙ୍କ ସହିତ ଠାକୁରଙ୍କ ବିଷୟରେ କିଛି କଥାବାର୍ତ୍ତା ଆଲୋଚନା ହେଲା। ଯାହା ଫଳରେ ବହୁତ୍ ଭଲ ଲାଗିଲା ଆଜି କଥା ହେଇକି ତାଙ୍କ ସହିତ। ତାପରେ ଆସିକି ମୁଁ ଅଫିସ୍ ରେ ପହଞ୍ଚିଲି। ଅଫିସ୍ ରେ ପହଞ୍ଚିଲା ପରେ ଅଫିସ୍ ର କାର୍ଯ୍ୟ। ଥିଲା ଅଫିସ୍ର କାର୍ଯ୍ୟ ସାରିଲି କାର୍ଯ୍ୟ କଲି। କଲା ପରେ ଚାଲିଛି ତ ଆଉ କିଛି ଖାଦ୍ୟ ତ ଖିଆ ହେଇନି। କାମ ସରିଲା ପରେ ଯାହା ଖାଦ୍ୟ ଗ୍ରହଣ କରାହବ।
ଆଜ୍ଞା ସାର୍ ଆପଣ ଏତେ କାହିଁ ଓଡ଼ିଆ କହୁଛନ୍ତି?
ପ୍ରାୟେ ଆପଣ ପରା ଆପଣ ପା କହିଛନ୍ତି ବେଶୀ ଇଂଲିଶ୍ କହିବନି ବୋଲି।
ବେଶୀ ଇଂଲିଶ୍ ନ କହିଲେ ବି ନର୍ମାଲ ତ ଓଡିଆ ଆପଣ ଯେମିତି କଥା ହଉଛନ୍ତି ତ ସେଇଭଳିଆ ତ କ ଥା ହୋଇପାରିବେ ନା ମୁଁ ବି ନର୍ମାଲ ୟୁଜ୍ କରୁଚି।
ଆପଣ ତ ଗୋଟେ କାଲି ଆପଣଙ୍କର ପଠେଇଥିଲେ ଗୋଟେ। କଣ ତ ଭୋକାଲ୍ ଇଏ ପାଇଁ ସେଥିରେ ଲେଖା ହେଇଥିଲା ଡୋଣ୍ଟ୍ ୟୁଜ୍ ଇଂଲିଶ୍। ତ ସେଥିପାଇଁ ମୁହୁଁ ପୁରା ଓଡିଆ ଟାକୁ। କାରଣ ଆମେ ଓଡିଆ ନା ଓଡିଆ ଟା କହିବା ଦ୍ଵାରା ତମର ବି କିଛି। ଇଏ ମାନେ ନିଜର ଭାଷାର ପରିବର୍ତ୍ତନ ଆସିବ।
ସାର୍ ଏଇନା ଏଇନା ଓଡିଆ ସ୍ମିତା ମର ହେଇଯାଇଛି ତ।
ନାଇଁ ମୁଁ ସେ ବିଜେପି ଫିଜେପି ସେ ଯୋଉ ନେତା ନେତ୍ରୀ ସେଗୁରା ନାଇଁ। ନିଜ ଭାଷା।
ଆପଣ ସେଇ ବିଷୟ ଟିକେ ମାନେ ଉଠାନ୍ତୁନି ଆପଣ ଅଲଗା ବିଷୟରେ କଥା ହେଇପାରିବା।
କୋଉ ବିଷୟରେ କହୁନାହାନ୍ତି?
ସାର୍ କହୁନାହାନ୍ତି ଆପଣ ମାନେ ଜଗନ୍ନାଥଙ୍କ ଉପରେ ଆ ଆପଣଙ୍କ କିଛି ଅନୁଭୂତି ଥିବତ ଆପଣ ସେଇଟାତ ସେୟାର କରିପାରିବେନା?
ତମର ତମର ମୋରତ ବହୁତ୍ ସାରା ଅନୁଭୂତି ଅଛି। ଶ୍ରୀ ଜଗନ୍ନାଥଙ୍କ ଉପରେ।
ସାର୍ ମତେ କହିପାରିବେ ଗୋଟେ ଅନ୍ ଅନୁଭୂତି?
ଅନୁଭୂତି ଆର ବର୍ଷ ସେଇ ସୁନାର ବେଶ ଦିନ ହେଲା ସୁନାର ବେ ସେଦିନ ଆମେ ଜଷ୍ଟ ଏମିତି ଆମେତ ମୁଁତ ସବୁବେଳେ ଏମିତି ଯାଏ ଧୋ ମାନେ ଆପଣ ଧୋତି ଫୋତି ପିନ୍ଧିକି ଆମର ମଠା ପିନ୍ଧିକି ଯାଆନ୍ତି ଜଗନ୍ନାଥଙ୍କ ମନ୍ଦିର ଭିତ କାରଣ ଆମେ ସେଠି କାର୍ଯ୍ୟରତନା ମଠା ପିନ୍ଧିକି ଯାଇଥାଉ ଯାଇଥାଉ ଆପଣଙ୍କର ଦେଖିବି ଆପଣଙ୍କର ଦକ୍ଷିଣ ଦ୍ଵାରରେ ଆମର ଫୁଲ ଫୁଲ ଗୁଣ୍ଥା ଗୁଣ୍ଥି ହୁଏ ତ ଆମେବି ସେଠି ଯାଇକି ଫୁଲ ଫୁଲ ବୁଞ୍ଚୁଛୁ ଅଚନାକ୍ ଉ-ଉ ପ୍ରଭୁ ଥାଆନ୍ତି ରଥ ଉପରେ ଅଚାନକ ବହୁତ୍ ଜୋରେ ବର୍ଷା ହେଲା ବର୍ଷା ହେଲା ଯେମି ତି ତ ଅଁ ସମସ୍ତେ କହିଲେ ଠାକୁର ବୋଧେ ଏ ଦର୍ଶନ ଦବାକୁ ଚାହୁଁନାହାନ୍ତି ଯାହା ଫଳରେ ଏତେ ଜୋରେ ବର୍ଷା କରଉଚନ୍ତି ସାଙ୍ଗେ ସାଙ୍ଗେ ଆମର ଲକ୍ଷ୍ମୀଙ୍କ ମନ୍ଦିର ରେ ଗୋଟେ ତାଙ୍କର ଗୋଟେ ଦୁବର ଚୁଡ଼ା ଲାଗେ ତାଙ୍କର ଲକ୍ଷ୍ମୀ ମାଙ୍କର ପ୍ରତିଦିନ ବୁଝିହେଲାକି ନାଇଁ ତମତେ ଯେତେବେଳେ ସେ ମା ଜଣଙ୍କ ତାକୁ ଗୁନ୍ଥୁଥାଆନ୍ତି କହଲେ ବାପା ଏଇଟା ଟିକେ ନେଇକି ଦେଇଦବ ମାଆଙ୍କ ପାଖରେ ମାନେ ମୁଁ ସେତିକି ମାନେ ମୁଁ ସେଇଠି କେତେ ସମୟ ମାତ୍ର ଦଶ ମିନିଟରେ ଯାଇଥାଏ ତ ବର୍ଷା କାଚୁଥାଏ ମୋ ମନରେ ଏତେ ଖୁସି ଥାଏ ଯାହାହଉ ମୋ ଚୂଳ ମାନେ ସେଯୋଉ ତାକୁ କୁହନ୍ତି ଚୂଳ ଲାଗି କହନ୍ତି ଦୁବରେ ତିଆରି ହେଇଥାଏ ସେ ଚୂଳକୁ ଧରିକି ମୁଁ ଦୋଉଡ଼ିନି ଲକ୍ଷ୍ମୀ ମନ୍ଦିର ଆଡ଼କୁ ମୁଁ ଓଦା ହେଇଗନି ସତ କିନ୍ତୁ ସେଇର ମାନେ ମାଙ୍କୁ ନେଇ ଦେଲା ପରେ ସେଯୋଉ ମନରେ ଯୋଉ ଖୁସିଟା ଥିଲା ମାନେ କହିଲେ ନସରେ ତାପରେ ସାଙ୍ଗେ ସାଙ୍ଗେ ସେ ମା ହେରୀକା କହିଲେ କାମ ଫାମ ସରିଲା ଏଥର ଯିବା ସୁନାର ବେଶଦେଖିବାକୁ ଆମେ ଜଷ୍ଟ ମାନେ ଯାଉଥାଉ ତଳକୁ ବର୍ଷା ଜୋରେ କାଚୁଥାଏ ହେଲା ମାନେ ଏତେ ଭିଡ଼ ଥାଏ ଖାଲି ମୁଁ ମନରେ ଭାବିଲି ପ୍ରଭୁ ସତରେ କଣ ତମର ଦର୍ଶନ ମିଳିବନି? ବିଶ୍ଵାସ କରିବେନି ମାନେ ଦେହ ଶୀତଉଚ କହିଲା ବେଳକୁ ମାନେ ଲୋକ କିଏ କୁଆଡେ଼ କଣ ପଳେଇଲେ ଆମେ ସେ ମା ମୁଁ ଆଉ ଜଣେ ବନ୍ଧୁ ଥିଲେ ଆମେ ଚାଲିକି ଗଲୁ ମାନେ ଜଗନ୍ନାଥ ଆମ ସାମ୍ନାରେ ଥାଆନ୍ତି ସମସ୍ତେ ଛତା ଫତା ଇଏରେ ଛିଡ଼ା ହେଇଥାଆନ୍ତି ମାନେ ଆପଣଙ୍କର ମିଡିଆ ଭାଇ ମାନେ ବି ଥାଆନ୍ତି କିନ୍ତୁ! ଏତେ ସୁନ୍ଦର ଦର୍ଶନ ଆଉ ଯୋଉ ଲୋକମାନୋନ ଆସୁଥାନ୍ତି ମାନେ ପାଖକୁ ସେମାନେ ଭାବୁଥାନ୍ତି ଯେ ଆପଣ ବୋଧେ ବ୍ରାହ୍ମଣ ବୋଧେ? ଆଜ୍ଞା ଆପଣ ଟିକେ ନଡିଆ ବାଡେଇ ଦିଅନ୍ତୁ ମାନେ ତାଙ୍କ ଆଡୁ ସେମାନେ ତାଙ୍କର କହୁଥାନ୍ତି। ଆମେ ବି ନଡିଆ ବାଡେଇଲୁ ବାଡେଇଲା ପରେ କଉଥାନ୍ତି ନିଅ କିଛି ପଇସା ନିଅନ୍ତୁ ଆମେ କହିଲୁ ନାଇଁ ନାଇଁ ଆମର ପଇସା ଦରକାର ନାଇଁ। ଜଗା ମାନେ ମନରେ ଥିଲା ଯେ ଜଗା ପାଖିରେ ଗୋଟେ ନ ନଡିଆ ବାଡେଇ ପାରିବି ବୋଲି କିନ୍ତୁ ତ ନେଇନଥିଲି ନା। କିନ୍ତୁ ସେ କାହା ଦ୍ଵାରା ତ କରେଇ ପାରିଲା। ସେଇଟା ମୋର ବହୁତ ବଡ ଅନୁ ଅନୁଭୂତି ତ ବହୁତ ସାରା ଅଛି କହିଲେ ଅତ୍ୟୁକ୍ତ ହେବନାହିଁ ଆଜ୍ଞା ଆଜ୍ଞା ଆପଣର ଗୋଟେ
ସାର୍ ମୁଁ କଣ କହିବି ସାର୍ ମୁଁ ଥ ଛୋଟ ବେଳୁ ୱାନ୍ସାଇଡ଼ ପୋଡିହେଇଯାଇଥିଲି।
ଆଜ୍ଞା ଆଜ୍ଞା।
ତ ମୋ ଆଈ ସେଇଠି ମାନସିକ ରଖିଥିଲା କି ମୋ ନାତୁଣୀ ଯଦି ଭଲ ହବ ତ ମୁଁ ତାକୁ ଆଣିକି ବାଇସି ପାହାଚ଼ରେ ଗଡ଼େଇବି।
ଆଜ୍ଞା।
ମୋ ମାନେ ଯେବେ ଭଲ ହେଲା ତା ପରେ ପରେ ପରେ ସେ ଟାଇମ୍ ବେଳକୁ ସୁନାବେସ ଟାଇମ୍ ଥିଲା। ତ ଆମେ ଯାଇଥିଲୁ ପୁରୀ ତ ମ ଆଈ ମୋତେ ସେଇଠି ଗଡେଇ ଥିଲା ମତେ ସେଇଟା ହିଁ ବହୁତ ଭଲ ଲାଗିଥିଲା ମୁଁ ସେଇଠି ଗଡିଥିଲି ବାଇଶି ପାହାଚରେ।
ବହୁତ ବଢିଆ ମାନେ କେବେ ସେଇଟା କୋଉ ମାନେ କୋଉ ମସିଆ ର? କଥା କୋହୁଛନ୍ତି ଏଇଟା?
ହେଇଯିବ ଦି ହଜାର ଷୋହଳ ଷୋହଳ ଷୋଳ ନୁହଁ ଷୋହଳ ନୁହଁ ଷୋଳ ନୁହଁ ଦୁଇହଜାର ପନ୍ଦର। ପନ୍ଦର ପନ୍ଦର କି ଚଉଦ ଆଡକୁ ପନ୍ଦର କି ଚଉଦ ଆଡକୁ।
ମାନେ ସେତେବେଳେ ଆପଣ ଛୋଟ ଥିଲେ ନାଁ କି?
ହଁ ମୁଁ ବହୁତ ଛୋଟ ଥିଲି ମାନେ ମୁଁ ଜାଣିନଥିଲି ନିଜେ ପୋଡି ହେଇ ଯାଇଥିଲି ନା ତ
ଆଜ୍ଞା।
ଆଉ ସେବେ ସେମିତି ଆମର ସାର୍ ରଖୁଛି କଥା ହେଇକି ବହୁତ ଭଲ ଲାଗିଲା ଆପଣ ଆପଣଙ୍କ ଆଡୁ କାଟି ଦିଅନ୍ତୁ।
ଆଜ୍ଞା ଆଜ୍ଞା ଧନ୍ୟବାଦ୍।
ଧନ୍ୟବାଦ୍।